ହ୍ୟାଲୋ।
ଶୁଭ ଖରାବେଳ।
ଶୁଭ ଖରାବେଳ। ଏଇଆ ପଚାରୁଥିଲି କି ଦିଦି ଆଉ ତମେ ତମର ବାଡ଼ି ବଗିଚାରେ କଣ ଲଗେଇଚ? କଣ ବାଡ଼ି ବଗିଚାରେ ସବୁ ଫସଲ କରିଚ। ଆଉ ମାନେ ତମେ ନିଜେ କରିଛ ନା ତମର ଯାଉ ଯେମିତି କହୁଥିଲା ଶାଶୁ ଶ୍ୱଶୁର ଅଛନ୍ତି। ଭାଇ ବି ତ ସେଇଠି ଅଛନ୍ତି। ସେମାନେ କରିଛନ୍ତି ଆଉ ତମର ମାନେ ଇଚ୍ଛା କଣ ବେଶୀ ପନିପରିବା। ଆ ଛୋଟ ମୋଟ ଯେମିତି ଲଗେଇକିରି ପାଇଁ ନା ନାଇଁ ସୁନ୍ଦର ସୁନ୍ ଦର ଫୁଲ ଗଛ ଲଗେଇକିରି ତାକୁ ପାଣି ଦେବା ତାକୁ ବଢ଼େଇବା ତାର ଯତ୍ନ ନବା। ଆଉ ତାକୁ କୀଟନା କୀଟ ଦାଉରୁ କି କୌଣସି ପ୍ରକାର ପ୍ରକାରର ରୋଗପୋକ ଦାଉରୁ ରକ୍ଷା କରିବା ତା ଉପରେ ତମର ବେଶୀ ଆଗ୍ରହ।
ହଁ ମୋର ମାନେ ଗାର୍ଡେନିଂରେ ବହୁତ ଆଗ୍ରହ। ଆଉ ଫୁଲ ଗଛ ଯେମିତି କିି କହିଲ ଫୁଲ ଗଛ ହଉ ଆମର ପରିବା ଗଛ ହଉ। ଏମିତି କି ଯୋଉ ଫଳ ଗଛ ସବୁ ଆଣିକି ନିଜ ବାଡିରେ କରିକି ତାକୁ ଯୋଉ ଖାଇବାରେ ଯୋଉ ଖୁସି ଆଉ ସେ କିଣା ଫଳରେ କଣ ମିଳେ। ନିଜ ବାଡିରେ ଆମ୍ବ ହେଇଥିବ। ସେ ପାଞ୍ଚଟା ଆମ୍ବ ହେଲେ ବି ଯୋଉ ଯେମିତି ଖୁସି ଲାଗେ ତାକୁ କିଣିକି ଆଣିକିି ଖାଇବାକୁ ସେମିତି ମଜା ଲାଗେ ନାହିଁ। ତ ସେମିତି ଆମେ ଘରେ ଆମେ ଯେତେବେଳେ ବି ଆମର ସମୟ ମିଳେ ଆମେ ଚେଷ୍ଟା କରୁ କେମିତି ଆମ ବାଡିରେ ଦିଟା ଗଛ ଲଗେଇକି କେମିତି ଫଳେଇକି ଆମେ ନିଜେ ଖାଇବୁ ଆଉ ଆମର ଯିଏ ବନ୍ଧୁବାନ୍ଧବ ଅଛି ଆମେ ତାଙ୍କୁ ସେମାନଙ୍କୁ ବି ପଠାଉ। ଆଉ ଏମିତି ଆମେ ଚାଷ ଜ ଜହ୍ନି। ଭେଣ୍ଡି ଏଁ ସମୟ ମଳିଲେ ଆମେ ଚାଷ କରୁ। ଆଉ ଶୀତ ଦିନେ ପରିବା ତ ତମେ ଜାଣିଥିବ ଜହ୍ନି ଭେଣ୍ଡି ଶୀତ ଦିନେ ହୁଏ। ଆଉ ବାଇଗଣ ବି ହୁଏ। କଲରା ବି ଆମେ ଲଗଉ କଲରା ପୋଟଳ। ଆଉ ଆମର ବୋଇତାଆଳୁ ଗଛ ଟା ଆପେ ଆପେ ହୁଏ।
ବୁଝିଲି ସେ ପଟେଛି ଯେହେତୁ।
ନାଇଁ ନାଇଁ। ଆମେ ଯୋଉ ଖାଇ ଖାଦ୍ୟ ଖାଇକି ଯୋଉ ମଞ୍ଜି ପକେଇ ଦଉ ସେ ଆପେ ଆପେ ଗଛ ହେଇଯାଏ। ତ ସେଇଟାକୁ ଆମେ ଧାଡି ଧାଡି କରି ଲଗେଇଦେଲେ ସିଏ ବହୁତ ପ୍ର
ତା ତାର ଯତ୍ନ ନେଇଗଲେ ଟିକେ ତାକୁ ଟିକେ ମାନେ ସାର ଫାର କି ତାପରେ ଆମର ଯୋଉ ସବୁ ପରିବା ଫରିବା ବି କଟା ହଉଛି ତାର ବି ଚୋପା ଗୁଡ଼ାକୁ ଶୁଖି ଇଦେଲେ ସିଏ ବି କୌଣସି ସାର ଠାରୁ କମ ନୁହଁ ଖତ ହେଇକି ଆମର ବି ମାନେ ଏଠି ଘରେ କେତେ। ଏତେ ବିଶେଷ ଭାବରେ ଜାଗା ନାହିଁ। ତଥାପି ବି ଏଠି ଆମର ପଣସ ଗଛ, ଆମ୍ବ ଗଛ ପିଜୁଳି ଗଛ କାରଣ ମୁଁ ବିଶ୍ଵାସ କରେକି ପିଜୁଳି ଯଦି ମୁଁ ଦୋକାନରୁ କିଣିକି ଖା ଖାଇବି ତାହେଲେ ଲାଭ ହିଁ କଣ? ମୁଁ ଗୋଟେ ସାଧାରଣ ପିଜୁଳି ତ ଅତି କମ ରେ ମୁଁ ନିଜ ବାଡିର ନିଜ ବଗିଚା ଖାଇପାରିବି ଆମର ଗୋଟେ ଛୋ ଛୋଟ ଗଛଟେ ଥିଲା ସେ ଛୋଟ ଗଛରେ କିନ୍ତୁ ଭଲ ଫଳ ଦିଏ। ଘର କାମ ହବା ପାଇଁ ସେ ଗଛ ଟାକୁ ସେଠୁ କାଟି ଦେଲେ ମୋ ମନ ପୁରା ଦୁଃଖ ହେଇଗଲା। ମୁଁ ପୁଣି ଆଉ ଗୋଟେ ଜାଗା ଗାରୁ ଯାଇକି ଚାରା କିଣିକି ଆଣିକି ତାକୁ ଲଗେଇ ତାର ଯତ୍ନ ନେଇ। ତାକୁ ବଢେଇଲି ସେ ପୁଣି ଏବେ ଏଇଠି ଫଳ ଦଉଛି କାରଣ ଆଗରୁ ଯୋଉଟା ଥିଲା ସେଟା ହଉଛି ବାର ମାସି। ପିଜୁଳି ମାନେ ସବୁବେଳେ ତମେ ଯେତେବେଳେ ବି ତମକୁ ଇଚ୍ଛା ହେବ ଗୋଟେ ପିଜୁଳି ଖାଇବା ପାଇଁ। ତମେ ଯାଇକିରି ଗଛଟରେ ଟିକେ ଆଖି ବୁଲେଇଦେଲା ବେଳକୁ କୋଉଠି ନା କୋଉଠି ସେ ଗୋଟେ ଫଳ ତମ ପାଇଁ ରଖିଥିବ। କିନ୍ତୁ ଏବେ କଣ ହଉଛି ନା ପିଜୁଳି ଟା ଏଇଟା ହେଉଛି ବାରମାସି ନୁହ ଋତୁକାଳୀନ ଫଳ। ତ ସିଏ ସେଇ ସବୁବେଳେ ଏଇ ବର୍ଷା ଦିନରେ ହିଁ ଯାହା ଫଳ ଦଉଚି। ସେଟା ବି ଭଲ ସୁସ୍ୱାଦୁ ତାପରେ ପରଷ୍ପର ଯେତିକି ମାନେ ଆମର ବାରିରେ ଲାଗିଚି ଗୋଟେ ଗଛ ହିଁ ଲାଗିଚି କିନ୍ତୁ ସିଏ ପାଚିଲା ଅପେକ୍ଷା କଞ୍ଚା ବେଳେ ହିଁ ଆମେ ତାକୁ ଆଣିକିରୀ ଖାଇ ଦୋଉଚୁ। ମୁଁ ବି ସେଇଆ ବାକି ଫୁଲ ଗଛ ଲଗେଇବା ପାଇଁ ମୋର ବୋହୁତ ଇଚ୍ଛା। କିନ୍ତୁ ମୁଁ ଫୁଲ ଗଛର ଯତ୍ନ ନେଇ ପାରୁନି। ମାନେ ଯୋଉ ବିି ଗଛ ଲଗଉଚି ସିଏ କୌଣସି ନା କୌଣସି କାରଣ ପାଇଁ ବୋଧହୁଏ ମୋର ହିଁ କିଛି ଭୁଲ ରହିଯାଉଚି। ମୁଁ ଯେତିକି ଫଳ ଗଛର ଯତ୍ନ ନେଇପାରୁଚି। ଫୁଲ ଗଛ ସେତିକି ମାନେ ମୋ ଦ୍ଵାରା ହୋଉନି। କୋଉ ବି ଗଛ ତିଷ୍ଠି ନିଜ କଣ ପାଇଁ କି କେଜାଣି ତମର ଯଦି ଗଛ ପଛ କଣ ଲଗେଇଚ ହେଲେ କୁହ? ସେଇ ଫୁଲ ଗଛ ଉପରେ କିଛି
ହଁ ହଁ ଫୁଲ ଗଛ ଆମର ମନ୍ଦାର ଗଛ ଲାଗିଚି। ଆଉ ମଲ୍ଲି ଗଛ। ଟକର ଗଛ ଯୋଉ ଛୋଟ ଟଗର, ବଡ ଟକର ବଡ ବଡ ଯୋଉ ପେ ପେନ୍ଥା ବାଲା ଟଗର ଆସେ ଜାଣିଚ ନା ସେଇ ଗଛ ବି ଲାଗିଚି। ଆଉ ଆମର
ହଁ।
ଆଉ ମନ୍ଦାର ଗଛର ସବୁ ଅଲଗା ଅଲଗା ରଙ୍ଗର ମନ୍ଦାର ଥାଏ ଯେମିତି ଗୋଲାପୀ, ଧଳା ଆଉ ହୋଉଚି ହାଲକା ଗୋଲାପୀ ହଳଦିଆ ତ ସବୁ ପ୍ରକାର ଫୁଲ ଆମ ବାରିରେ ଲଗା ଆ ଆଉ କନିଅର ଗଛ ଟରାଟ ଗଛ ତ ସବୁ ଅଛି। ଆମର ପୂଜା କ କରିବା ପାଇଁ ଆମର ଫୁଲର ଅଭାବ ହୁଏନି।
ଫୁଲ ବଳୁଥିବ ଅଭାବ କଣ ବଳୁଥିବ।
ବଳୁଚି ଆଉ ପାଖ ପଡିଶା କିଛି ଫୁଲ ବି କିଛି ନିଅନ୍ତି ପୂଜା ପଡିଲେ କି ଆମ ମନେକର କଦଳୀ ବି ପତ୍ର ଦରକାର ହୁଏ ନା କୌଣସି ପୂଜା ପର୍ବ ବୁଲିଲେ ତ ସେଇଟା ବି ଆମ ବାଡି ମିଳିଯାଏ ଆଉ ସେଥିରେ କିଛି ଅସୁବିଧା ହୁଏନି।
କଦଳୀରୁ ମନେ ପଇଲା ଯେ କଦଳୀ ଗଛ ଗୋଟେ ଏମିତି ସିଏ ତାର ମାନେ ଗଛ ଗଛ ଉପରୁ ତଳ ପର୍ଯ୍ୟନ୍ତ ସବୁଥିରେ ଗୋଟେ ମଣିଷର ସେ ଉପକାରରେ ଆସିପାରିବ ଯେମିତି କିି? ତାର କଦଳୀ ପତ୍ର ତ ପୂଜାଦି କର୍ମରେ ଲାଗିଲା ଆମେ କିଛି ଯଦି ଭୋଜି ଭାତ ତାର ବି ଆୟୋଜନ କରୁଚେ ସେଥିରେ ବି ଲାଗିଲା ତା ଫଳ ତ ସାଧାରଣ କଞ୍ଚା କଦଳୀ ଯୋଉଟା ତରକାରୀ ହୋଉଚି ଭଜା ହୋଉଚି ପାଚିଲା କ ଯୋଉଟା ହେଟା ନର ସାଧାରଣ ପାଚିଲା ବେଳେ ବି ଆମେ ଖାଇ ପାରୁଚେ ତାପରେ କଦଳୀ ର ମଞ୍ଜା ସେ ମଞ୍ଜା ବି ବୋହୁତ ସୁସ୍ ଶୁଣନ୍ତୁ ଆଉ ଗୋଟେ କଦଳୀର ଫୁଲ ବି ତମେ ଜାଣିଥିବ ସେ ଫୁଲ ବି ମୋ ମମି ବଢ଼ିଆ ଭାବରେ ତରକାରୀ କରେ ତାକୁ ଆଳୁ ପକାଇକି ସିଏ ବି ସୁସ୍ୱାଦୁ। ମାନେ ଏମିତି କିଛି ତାର ଜିନିଷ ନାହିଁ ଯୋଉଟା କି ମଣିଷର ସେ ଉପକାରରେ ଆସୁନି ମୁଁ ତ ଭାବେ ଯେତେ ପ୍ରକାର ଗଛ ଅଛି କଦଳୀ ଟା ସବୁଠୁ ମଣିଷକୁ ବେଶୀ ସାହାଯ୍ୟ କରେ। ମାନେ ତାର ନିଜର ମାନେ ସମ୍ବଳ ହିସାବରେ।
ହୁ ହୁଁ ହଁ ହଁ ଫଳ ଗଛ ଭିତରେ ତ ଆମର କଦଳୀର ସବୁ ଜିନି ଆମର ଖାଉ ଖାଇଥାଉ ଆଉ ଉପକାରରେ ବି ଆସିଥାଏ। ଆ ଆମ ପାଖ ରେ ତ ପାଚିଲା କଦଳୀ ବି ଅଛି କଞ୍ଚା କଦଳୀ ବି ଅଛି ଏବେ କ ତା କଦଳୀ ହେଇଥିଲା ଗଛ ତାକୁ କାଟିକି ବାପା ତାର ତାଙ୍କର ମଞ୍ଜା କାଢିବେ, ତାର କଦଳୀ ହୁ କାଢିଲେ ଆଉ ପତ୍ର ତ ଆମର ପୂଜା ଘରେ ତ ସେଟା ସବୁବେଳେ ଲାଗିଥାଏ ଭୋକ ଦିଆଯାଏ ଆଉ ହ ତ ଟିକେ କଷ୍ଟ ସେ ମଞ୍ଜା କୁ କାଟିକି ଟିକେ ରୋଷେଇ କରିବା ଟିକେ କଷ୍ଟ ହୁଏ, ତାର ଯୋଉ ସୂତା ଗୁଡାକ ବାହାରେ ନା ଜାଲବି ଜାଲବି ଟାଇପ ର
ଯେହେତୁ ରୋଷେଇ ବିଭାଗ ଟା ତମର, ତ ତମେ ରୋଷେଇ ସେଇ ଉପରେ ଚିନ୍ତା କରୁଛ କି ଆଉ କଷ୍ଟଟା?
ହଁ ସେଟା ଟିକେ କଷ୍ଟ ନୁହେଁ, ଟାଇମ ଲାଗେ। ତ ସେଟାକୁ ଆମେ ଆ ବନେଇବାକୁ ଟିକେ ସମୟ ଲାଗେ ଉଁ ଆଉ କିନ୍ତୁ ସେମିତି ସେତିକି ସ୍ଵାଦ ବି ଲାଗେ, ରୋଷେଇ କରିସାରିଲା ପରେ। ଭଲ ଲାଗେ ସେଟା ଆଉ ସେମିତି ଯେମିତି ତମେ ଫଳ ବିଷୟରେ କହିଲ କଦଳୀ ହୁ?
ହୁଁ ହଁ ମୁଁ କହିଲି ଯେମିତି କିି ତମର କଣ ନା, ରୋଷେଇ ବିଭାଗ ଟା ତମର? ତ ତମେ ଖାଇବାଠୁ ଆଗ ଚିନ୍ତା କରୁଛ କି ମୁଁ ରୋଷେଇ କରିବି, ରୋଷେଇ କରିବାରେ କଷ୍ଟ କିନ୍ତୁ ଆମେ ତ ରୋଷେଇ କରିନୁ ନା, ତ ଆମର କଣ ଆମେ କେମିତି ମଞ୍ଚ ଆସିବ ତାକୁ କି କଦଳୀ ଫୁଲ ଆସିବ ତାକୁ ରୋଷେଇ କରିକିରି ଆମ ଆଖି ସେ ଘରେ ପରସା ଯିବ। ଆଉ ସେ ହାତ ବି କଷ୍ଟ ପଚା ହେଇଯାଏ, କଳା ପଡିଯାଏ, ହୁଁ।
କଥା ଯେମିତି କହିଲ ଯୋଉ କଦଳୀର ଯୋଉ ଫୁଲ କୁହ ତାକୁ କୁହନ୍ତି କଦଳୀ ଭଣ୍ଡା। ହେଲା ସେ ଭଣ୍ଡା ବି ତାକୁ ଟିକେ ବନେଇବା ମାନେ ମାନେ ସମୟ ଲାଗେ, ତାକୁ ଛଡେଇବା ତା ଭିତରେ ଗୋଟେ ଛୋଟ ଏମିତି ଫୁଲ ଭଳିଆ ଥିବ ସେଇଠା? ତାକୁ ସବୁ ଫୁଲରୁ କାଢିବାକୁ ହବ, ନହେଲେ ସେ ଟିକେ ତାଳିଆ ଲାଗେ, ତାକୁ ଟିକେ ବସିକି ସେଟାକୁ ଛଡେଇବାକୁ ସେ ଯାହାର ଟିକେ ଟିକେ ସମୟ ଥିବ, ତାକୁ ଟିକେ କାଢିବ, କାଢିକି ତାପରେ ତାକୁ ସିଝା ହବ, ତାକୁ ତାର ଚିପୁଡା ହବ। ତାର ପିତା ଅଂଶରା ଯେମିତି ବାହାରେ ଅତି ପିତା ନଲାଗେ ଖାଇ ନ ହୁଏ, ସେଥିପାଇ ତାକୁ ହ। ସେଟା କଢା ହେଇଯାଏ, ହୁଁ
ମଞ୍ଜା କାଟିଲା ବେଳେ ମୁଁ ଦେଖିଛି ମୋ ମମିର ହାତ ସବୁ ସେ କଷ ଲାଗିକି କଳା ପଡିଯାଇଛି। ସିଏ ଗୋଟେ ଭାରି କଷ୍ଟ ଆଉ ସିଏ ଅତି ସହଜରେ ବି ଜମା ଛାଡ଼େନି, ଯଦି ତମେ କଣ ହାତରେ ଆଗରୁ ଟିକେ ତେଲ ଫେଲ ସୋରିଷ ତେଲ ଲଗେଇକିରି କାଟୁଛ ଠିକ ଅଛି, ଯଦି ତମେ ତେଲ ଲଗାଇବାକୁ ଭୁଲି ଯାଇଛ, ତାହେଲେ କଦଳୀ ମଞ୍ଜା ହେଉ କି କଞ୍ଚା ହମ୍ ହଉ ଏଗୁଡାକର ସବୁ ଯାକ କଷ ହାତ ଲାଗିକିରି ମାନେ ପ୍ରସ୍ତୁତ କରୁଥିବା ଲୋକର ହାତକୁ ସେ ଖରାପ କରିଦିଏ ସେ ତାର ଦିନେ ଦି ଦିନ ପରେ ଯାଇକି ସେ କଷା ଅଂଶ ଗୁଡାକ ଛାଡେ, ତମେ ବି ତ ରାନ୍ଧୁଥିବ। ମୁଁ ଭାବିବି ତମରୁ ବି ସେମିତି ହେଇଥିବ କେଥର।
ନିହାତି କଦଳୀ ବି ତ କାଟିଲେ ତାର ଯୋଉ ମିଠା ଟା ବି ରୁହେ, ତା ସହିତ କଳା ବି ପଡିଯାଏ ତାକୁ ଟିକେ ଛଡେଇବା କଷ୍ଟ ତେଲ ଟିକେ ଲଗେଇକି ତାକୁ ଛଡାଯାଏ। ଆଉ କଦଳୀ କଦଳୀ କଞ୍ଚା କଦଳୀ ଆମର ସବୁ ଖାଇବାକୁ ଭଲ ପାଆନ୍ତି, ତମେ ଭଲ ତମର କଣ କଞ୍ଚା କଦଳି?
ସେଇ କଷା ଅଂଶ ପାଇଁ ମୋତେ ଟିକେ ବେଳେବେଳେ ଭଲ ଲାଗେନି, ମାନେ ତମେ ଖାଉଥିବ ତାର କୋଉ ପଟ ଯଦି ଟିକେ ଭଲ ସେ କଟା ନ ହେଇଥିବ ରହିଯାଇଥିବ ନା ସେଇ ପଟ ଟା ତମ ପାଟିକୁୁ ପୁରା କଷା କରିଦବ।
ଆଛା, ଆଛା, କଞ୍ଚା କଦଳୀ ଯୋଉ ଗୋଟେ ଟ କଦଳୀ ଯୋଉ ଭାଜନ୍ତି ତ ସେଇଟା ବି ଯୋଉ ମସଲା ଦେଇକି ସେଇଟା ଭଲ ଲାଗେ।
ହୁଁ।
ଆଉ ଆଉ ତମେ ବୋଇତାଳୁ ଖାଇ ସେୟା ତ
ହଁ ହଁ ବୋଇତାଳୁ ଖାଇଛି ବୋଇତାଳୁ ତ ବ
ବୋଇତାଳୁ ଗଛର ସବୁ ଜିନିଷ ଯେମିତି କହିଲ କଦଳୀ ଗଛର ଖାଆନ୍ତି। ବୋଇତାଳୁ ଗଛର ଫୁଲ ଖାଇବ ବୋଇତାଳୁ ଉ ତରକାରୀ କରି ଖାଇବ। ତାର ଯୋଉ ଡଙ୍କ ହୁଏ ଗଛର ଯୋଉ ଡାଳ
କଖାରୁ ଡଙ୍କ
ଡଙ୍କ ବାସ ସେଟା ବି ଖାଇବାକୁ ଭଲ ଲାଗେ ପତ୍ର ବି ତାର ଶାଗ ଭଳିଆ କରିକି ଖାଆନ୍ତି ନହେଲେ ତରକାରୀ କରିକି ଖାଆନ୍ତି। ସେ ତାର ବି କୌଣସି ଜିନିଷ ନଷ୍ଟ ହୁଏନି।
କିନ୍ତୁ ସେ ଯୋଉ ପତ୍ର ହଁ ପତ୍ରଟାକୁ ଯୋଉ ଡଙ୍କ ତରକାରୀ ଟା ତାକୁ ଟିକେ ବାଟଣ ଦେଇକିରି ମମି କରେ ହଁ ମନେ ପଡୁଛି ଆଳୁ ଫାଳୁ ଦେଇକି ବାଟଣ ଦେଇ ଟିକେ କଲେ ଯିଏ ଟିକେ ସ୍ଵାଦ ଲାଗେ। ସତକଥା ସେ ଗଛ ବି ମଣିଷ ବହୁତ କାମରେ ଲାଗେ ଫୁଲଟାକୁ ପି ପିଠଉ କରିକିରି ଯୋଉ ଗୋଟେ ପିଠଉ ଦେଇକିରି କଣ କରିକି ତାକୁ ଭାଜନ୍ତି ସିଏ ବି ସ୍ଵାଦିଷ୍ଟ ଲାଗେ। ତାର ଡଙ୍କ ଭଲ ଲାଗେ ତାର କଖାରୁ ବିନା ତ ତମେ ଯଦି ଡାଲମା କଥା ଚିନ୍ତା କରୁଛ ତାହେଲେ ସେ ବୋଇତାଳୁ କୁହ କି କଖାରୁ କୁହ ତା ବିନା ଡାଲମା ଅଧୁରା ବିନା ବୋଇତାଳୁରେ ତମେ ଡାଲମା କଥା ଭାବି ହିଁ ପାରିବାନି।
ହଁ। ଆଚ୍ଛା ଆମର ମାନେ ବାର୍ତାଳାପ ଟା ଭଲ ଲାଗିଲା। ଆଉ
ଆପଣ ମୋତେ କେତେ ମତେ ତାରକା ଦେଇକିରି ଇ ଦେବାକୁ ଚାହିଁବେ ବାର୍ତାଳାପରେ।
ଶହେରୁୁ ଶହେ। ଆଉ ଧନ୍ୟବାଦ ଧନ୍ୟବାଦ ଏବେ ରଖିବା ଆମର ବା ହଁ।